ହାଲୋ ୱା ତମେ ଏଇଟା ଏଇଟା ହଁ ହଁ, ଶୁଭୁଛି ପରଫେକ୍ଟ ବାପ।
ମାନେ ଧାଡିଏ କଥା ହେଇନି ବାପା ମା ହେଲାଣି।
ଭାଇ କି ସାଉଣ୍ଡ ବେ ଏଟା ତମେ ଲିଟରାଲି ଭେନ୍ ତମେ ହେଲେ ପାଞ୍ଚ ଦିନ ଏଇଟରେ ହି ଆଣ୍ଟି କ ଫୋନ ରୁ କର ହେଲା ଆଣ୍ଟି କଣ ଅଧା ଘଣ୍ଟା ଫୋନ୍ ଟା ଦେଇପାରିବେନି?
ସିଏ ଫୋନ୍ ଟା ଦବନି କଣ କି ନେଟୱାର୍କ ଠିକ୍ ହବାର ଅଛି ନା।
ଦେନ୍ ପରଫେକ୍ଟ ଆଉ କଣ କରୁଥିଲ କୁହ?
କଣ ହିଁ କରିମୁଲ ଏଇ ଶୋଇଥିଲୁ ସିଲେଇ ଶିଖୁଥିଲି ପରା ଆଜି।
ଯାହୋଉ ଏଇତ ଦୁନିଆ ପ୍ଲାଷ୍ଟିକ ପାନ ଉନ୍ନତି କର।
ମାନେ ତା ପର ପଦଟା?
ମେଡ଼୍ ଇନ୍ ଚାଇନା।
କାଇଁ ମେଡ୍ ଇନ୍ ଇଣ୍ଡିଆନ୍ ହୁଅ।
ନାଁ ବା।
ବେହେନ୍ ହେଇ ଗୀତ ଟା ଶୁଣିଛୁ ନା? ମେଡ୍ ଇନ୍ ଇଣ୍ଡିଆ ନା କଣ ହଁ ଗୋଟେ ଗୀତଟେ ନାହିଁ ଓଡିଆରେ? ବିଦେଶୀ ଶାଢ଼ୀରେ
ଓଡ଼ିଆରେ ଓଡ଼ିଆ କଉ ଗୀତ।
ଏଇ ଗୀତ ନାଇଁ ତା ଟାଇଟେଲ୍ ମେଡ ଇନ୍ ଇଣ୍ଡିଆ।
ନା ଲୋ ମୁଁ ସେ ଗୀତ ଡା ଶୁଣିନି।
ହଁ ଶୁଣିଚୁ।
ହୁଁ ମୋର ନାଇଁ ମନ୍ ନାହିଁ କା ନଥିବି ବ ଶୁଣିଥିବି ବୋଧେ ଆଉ।
ହଁ ଆଉ କଣ କରୁଥୁଲୁ ତୁ।
କାଇଁ କଣ କିଛି ନାଇଁ ଏଇ ବସିି ଥିଲି। ଖା ପି ପଢା ପଢି ଚାଲିଚି ସବୁ କାଲି ଏକ୍ଜାମ ତ।
ଆଉ କାଲି ଯୋଉ ପେପର ଟା ଅଛି ତ ସହଜ ନା କଷ୍ଟ।
ସେଡା ତ ପଢାପଢି କରିଚି ହେଡା ସବୁ ସରି ଯିବି ଆମର ହେଥିପାଇଁ ଆଉ ପଢା ଠିକ୍ ଠାକ୍ ଆଉ।
ଆଉ ଆଉ ନେକ୍ସ ପରିଆ କୋଉଦିନ?
ନେକ୍ସଟ ପରୀକ୍ଷା ଅଛି ଆମର କେବେ ନା ଆଁ ତିନି ଦିନ ପରେ ଛବିସ୍ ଛାଡିକି ସତେଇଶି ଛାଡିକି ଅଠେଇ ଛାଡ଼ି ଅଣତିରିଶରେ
ଫେମିନା ଆର ରେଜଲ୍ଟ ଆଜି ଦେଖିପାରିମି ତ ମୁଁ।
ଆଜି
ହୁଁ।
ଆଜି ବାହାରିବ ନା ଠିକ୍ ନାଇଁ।
କାଲି ମା ର ଏଇନେ ଠିକି ଚାଲୁ।
ହଁ ହେଇ ଆଣ୍ଟିକୋଟରେ କଲେ ବି ତମେ ତ ଏଇଲେ ଅଛ ଘରେ ଦଶ ପନ୍ଦର ଦିନ ଟାସ୍କ ଆରାମ ସେ ଟାକ୍ସ କରି ଦେଇ ପାରିବ
ହଁ ହଁ ମାର ତାକୁ।
ଅ ଆଉ କଣ କୁଅ ସିଏ ମତେ ନଡିଆ ଦଉଥୁଲା ଖାଇଦିଅ।
ରାତିରେ କଣ ଖା ପି?
ରାତିରେ ମ୍ୟାଗି।
ଓହୋ।
ଦେଖିଆ ସାଙ୍ଗ ମାନେ କଣ ବିରିୟାନୀ ଫିରିୟାନୀ ମଗଉଥିଲେ ଯଦି ହବ ମଗେଇଦବି ମୁଁ ବି ଆଉ।
ନା ମ୍ୟାଗି କରି ଖାଇଦେ ମ ଭଲ।
ଏ ଦେହ ପା ଖରାପ ହବ।
ନା ମୋ ବଜେଟ୍ ବଞ୍ଚେଇବାର ଅଛି।
ଓଡ଼ିଆରେ କଥା କୁହ ହିନ୍ଦୀ ମୁଁ ଜାଣିନି।
ଓଡିଆରେ କଥା ହ ଓଡିଆ ଆବେ ହିନ୍ଦୀରେ କଣ କଥା କହୁଛୁ।
ବେ ମଝିରେ ମଝିରେ କହିଦେଲି ସରି କ୍ଷମା କରିଦିଅନ୍ତୁ ନେକ୍ସଟ ଟାଇମ୍ ଓଡ଼ିଆରେ କଥା ହେବି ସବୁ।
ହେ ହେ ହେ ହେ କ୍ଲିୟର ସୁବୁଚି ତ?
ପୁରା ମସ୍ତ ବାପ କି ସାଉଣ୍ଡ ଵେ କାନ ଫାଟି ଯାଉଛି ୟରବର୍ଡ ଗେଂଜିଚି ମୁଁ।
କାନ କାନ ଖାଲି ତୋର ଫାଟି ଯାଉଥିଲା ନା ଆରେ ମୋ ଫୋନ ଟା ବେଶୀ ପ୍ରୋବ୍ଲେମ ହୁଁ।
ଲିଟରେଲି ଦିଦି ମାନେ ଶୁଭୁଚି ପୁରା ମସ୍ତ ମ ଶୁଭୁଚି ମସ୍ତ।
ଆରେ କ ମାଇଁ କହିଲୁ ମୋ ଫୋନ ଟା ଫାଇବ୍ ଜି ବାଲା ଫୋନ ନା। ମୋ ମା ଫୋନ ଫୋର୍ ଜି ବାଲା ଫୋନ ତ ଫୋର୍ ଜି ଖୁଣ୍ଟି ଏଇଠି ପୁରା ଭଲ। ଫାଇଭ୍ ଜି ଖୁଣ୍ଟି ବେକାରିଆ ପୁଣି ଏଆର ଟେଲ ବି ବେକାରିଆ ଜିଓ ର ନେଟୱାର୍କ ଏଇଠି ଭଲ।
ଆଛା ଏମିତି ପ୍ରୋବ୍ଲେମ ହଉଚ ନା।
ହୁଁ।
ଆଉ କଣ କୁହନ୍ତୁ? କିଛି କହି ପକାନ୍ତୁ ଆପଣଙ୍କ ଆଡ଼େ ରଜ ସେଲିବ୍ରେସନ୍ ଭଲ ହୁଏ ବା ମୁଁ ଶୁଣିଥିଲି ଯାଜପୁର ଆଡ଼େ।
ହ ଆମ ଆଡେ ରଜମସ୍ତ ହୁଅ ବା ହେନ ପୂଜା ଆସିଲାଣି କି?
ହଁ।
ଅ ହଁ। ସମସ୍ତିଙ୍କର ପ୍ରିପାରେସନ କେମିତ? ରଜ କଣ ଲୋ ଭଲ ଆମ ଆଡେ ହୁଏ। ଫୋନ ଶ୍ରଦ୍ଧା ହେଇଗଲାଣି କିଲୋ ସବୁ।
ବିଶ୍ଵାସ କରିବନି ଦିଦି ଆମ ଭିତରେ ଖାଲି କମ୍ପିଟିସନ କରିଦେ କିଏ କେ ସମ ପାଠ ନ ପଢି ପାରୁଛି ବୋଧେ ଆମ ରୁମ୍ ପିଲା ଆଉ ଶ୍ରଦ୍ଧା ଆମେ ସବୁ ମିଶି ମିଶାଇକ ଗୋଟେ ସେକେଣ୍ଡ ବି କେହି ପାଠ ପଢନ୍ତୁନି।
ହୁଁ ତମ ମାନେ ତ ଟପର ନା ଗୋଟେ ସେକେଣ୍ଡ କାଇଁ ପାଠ ପଢ଼ିବ।
ଟପର ରି ରି କୋଉଠି ଆଉ ହେଲୁ ଆମେ।
ତୁ ତ ଘରେ ପଢ଼ି ଦେଇକି ପଳେଇ ଆଇଛୁ ଏଠି ନପାଠ ପଢିଲେ କଣ ହେଇଗଲା
ହେ କାଡେ କହିବନି ଵେ ମୁଁ ନୁଚି ନୁଚି କାହା କହିନି ଘରେ ପଡିକି ଆଇଛି ବୋଲି।
ହ ପାଗଳ ନା କଣ କହିମି ହିଂସା କରିବେ।
ମୁଁ ଶ୍ରଦ୍ଧା କହୁଛି ମୁଁ କିଛି ପଡିନି।
କିଛି ପଡିନୁ ଆଜି ଦିନ ମାନ ଭିତରେ ରିଭାଇଜ କରିଦେଲୁ ନା। ଯିଏ ମୂ- - ର୍ଖ ତୋରି ସାଙ୍ଗମାନେ ବୁଝିପାରିବେନି।
ମତେବା ସେଆ କିହିଲା ତୋର ସିକ୍ଏନ୍ସ ସରିଲାଣି ମୁଁ କହିଲି ହଁ ସିକେନ୍ସ ଅଲମୋଷ୍ଟ ସରିବା ଉପରେ ଏତେ କଉଠୁ ପଢ଼ିଦେଲୁ ମୁଁ କହିଲି ହଁ ଏମିତି ଓଭଲୁକ୍ କରିଛିି ବାସ୍।
ଭାଇ ତୋ ଭଳିଆ ଗଦ୍ଦାରି ଫ୍ରେଣ୍ଡସ୍।
ମତେ ବାଧ୍ୟ କଲା ଧରିତ୍ରୀ।
ଏ ସଳା ବାଧେଇ ଧରିତ୍ରୀ ହିଁ ତତେ ତୋ ଜୀବନ ରେ ହାସଲ ପା କରେଇବ ହେଲା। ଦେଖ ଧରିତ୍ରୀ ହିଁ ତୋତେ ଆପ୍ ଖୋଲା କରେଇଛି ଇନକମ କରୁଛୁ।
ବେହେନ ମତେ ଭାରି ବାଧୁଛି ରେ ତମ ମାନେ ସଳା ଆ ଠଶହ ନଶହ ଉଠଉଛ ମୋର ଶହେ ପଇଁତିରିଶ।
ବେହେନ୍ ହାତ କଟିଗଲା।
କେମି ଯେ?
ଏଇ ନଡିଆ ଖାଉଥିଲି ସେ ଯୋଉ। ଯେମତି ଅନୁ ଦିଦି ଥରେ ଏମିତି ଚାପି ଦେଇଥିଲେ ତାଙ୍କ ହାତ କଟି ଆଇ ଥିଲା ଲାଇକ ଦିଶ
ହେ ଭଗବାନ କୋଉ ହାତ ଟା ଡାହାଣ ନା ବାହ୍ନା ଲୋ?
ବା ମାନେ ପୁଲା କଟିବନି ପଶିଗଲ।
ଦେଖିକି ବେହେନ୍ କାଲି ପରୀକ୍ଷା। ମୁଁ ତ ପରୀକ୍ଷା ବୋଲି ମୋର ଗ୍ୟାଷ୍ଟ୍ରିକ ହୁଏ ବୋଲି ମୁଁ ପନ୍ଦର ଦିନ୍‌ ପୂର୍ବରୁ ଆଇଁଷ ଖାଏନି।
ବାପ।
ଆରେ ମୋର ଥରେ ବହୁତ ଜୋର ଦେହ ଖରାପ ହେଇଯାଇଥିଲା ନା ସେକେଣ୍ଡ ଇୟର ରେ ପୁରା ହସ୍ପିଟାଲ ଯାଇଥିଲି ପୁରା ଦି ମାସ ଭଳିଆ ମୁଁ ପୁରା କ୍ଷୀର ଖାଇଲିନି ଛେନା ଖାଇଲିନି ଆଇଁଷ ଖାଇଲିନି ତରକାରୀ ଖାଇବୁନି। ବହୁତ କଷ୍ଟରେ ଭଲ ହେଇଛି।
ବ ମୋର ବି ଏମତିିବେ ମୋଡିେ ସାରିଲଣି ଲାଗେ ଗ୍ୟାସ୍ ହବ।
ହୁଁ ମୋର ତୁ ପୁରା ପେଟ ଖାଲି ଏଣ୍ଡୁଳେଇକି ହିଁ ରହିଲା।
ଯେତେବେଳେ ମୁଁ ଇତ୍ୟାକରେ ପଢୁଥିଲି ଏମିତି ମୋର ମନେ ଅଛି ଫାଷ୍ଟେ ଅଗଷ୍ଟ ପନ୍ଦର ତାରିଖ ହେଲା ମାନେ ଯାଇଥିଲି ସେ ଖରା ଠିଆଇଥିଲି ମୁଣ୍ଡ ବୁଲେଇଲା ତାପରେ ମୋ ଜଣେ ଦିଦି ଥିଲେ ସେ ମତେ ନେଇ ଆସିଲେ ହେଲା। ତାପରେ
ବେହେନ୍ କେତେ ହେଇଛି।
ସାତେ
ହୁଁ ସେଠୁ
ତାପରେଠୁ ସେ ଆସିଲେ ଜଷ୍ଟ ଆସି ରୁୁ ସେ ଆସିଲେ ସେଇ ଗଲେ ତାପରେ ମତେ ନେଲେ ହସ୍ପିଟାଲ ନେଲେ ସେ ସାର ଲାଇନ୍ ଖାଇକି ଆସିଲାକୁ ରାତି। ତାପରେ ଭଲ ଲାଗିଲା। ଆଉ ଥରେ ଏମିତି ମୋର ଗ୍ୟାସ୍ ହେଇଗଲା ଗ୍ୟାସ ମେଡିସିନ ଖାଇଦେଲି ହେଲେ ଗ୍ୟାସ ଟା ଭଲ ହେଲାନି କଣ ହେଲା ନା ଗ୍ୟାସ ପୁରା ମୋ ଲେଫ୍ଟ ସାଇଡ୍ ମାଡିଗଲା ହେଲା
ଭାଇ।
ଲେଫ ଲେଫ୍ଟ ହାତ ମୁଁଉଠେ ପାଇଲିନି କିଛି ନାଇଁ।
ବାପ ରେ। ପାରାଲିସିସ୍ ଭଳିଆ ନୁହଁ।
ହୁଁ।
ଏଇ ଗ୍ୟାସ ଟା ବା ସବୁଠୁ ସାଘାତିକ୍।
ମାନେ ଯେମିତି ଲାଗୁଥିଲା କି ମାନେ ମୋର ମୋର ଜେମିତି ଲେଫ୍ଟ ସାଇଡ ହାତ କିଛି କାମ ହିଁ କରୁନି ମୁଁ ସେ ହାତ ଉଠେଇ ପାରୁନଥିଲି କି
ଆଉ ତୁ ସେଇଥିରେ ରାତିରେ କହୁଛୁ ଖାଇବୁ ମ୍ୟାଗି ନା? ତୁ ବଡ ମାଡ଼େଇ ଟାଲୋ।
ହଁ ରହ ଆରି ସହିତ ଫେମି ନା ତୋ ସହିତ ପୁଣି ଆଉ ଟିକେ ପରେ କଥା ହେଇଗଲେ ଏଇ ଫୋନରେ ହବନି କି?
ହବ ଆ ଆଉ ଟିକେ ତିନିଥର କଥା ହେ ପଡଣିବ ମୁଁ କଲ୍ କରିଦେବି ତମକୁ।
ହେ ପ୍ରଭୁ ଠିକ ଠିକ ହଉ ଖାଲି।
ହେଇଯିବ ବ୍ୟସ୍ତ ହୁନି।
ମା ର ଆଟ୍ଲିଷ୍ଟି ଭଲ ପଇସା ଆସୁ ଏମନା ପ୍ଲିଜ ରାତିରେ ଖାଇଦବୁ ହେଲା।
ହନ ମାମା ଖାଇ ଦେମି।
ଉଁ ଦିଦି କଲ ମି। ଜାଣିଛୁ ତୁ ମତ ଏମିତି। ତୁ ଗାଣ୍ଡୁ ଫାଣ୍ଡୁ ମତେ କହୁଥିଲୁ ମୁଁ ଲାଉଡ ସ୍ପିକରି ସବୁ କଥା ହଉଥିଲି ଯେ।
ଗାଣ୍ଡୁ ଗାଣ୍ଡୁ ଟା କଣ କି?
ଯେ ଗୀତ ଗାଇ ଦଉଥିଲୁ ହୁଇସିଲ ଫୁଙ୍କି ଦଉଥିଲୁ ପୁଣି ଗୋଟେ କଣ ସାଏରୀ କହି ଦଉଥିଲୁ।
ଆଣ୍ଟି କଣ କହିଲେ କି?
ନା କିଛି କହିଲାନି ସେ ତୋତେ ହିଁ କହିଲା ଏଟା ପାଗିଳି ଭଳିଆ ହଉଛି ଦେଖନୁ କେମିତି। ହେଇ ହେଇ ଗୀତ ଗାଇଲା ହେଇ ଏମିତି ହିଁ। ଆରେ ମୋ ମା ନା ତୋତେ ପରା ଝିଅ ଟେ ହିଁ ଭଲ ପାଏ ହଁ, ମୋ ମା ତ ତୁ ତୁ କଲ୍ କଲେ କହିବ ପୁରା ଧରମ ଝିଅ ଆଉ କୁଆଡେ ଏମିତି ସେଦିନ କହୁଥାଏ ଦିନେ।
କୋଦଉ ନାହାତି ମୁଁ ତ ରାଜିି।
ହୁଁ, ହୁଁ, ହୁଁ।
ଦେବେ ମୁଁ ମୁଁ ରାଜି ଆଣ୍ଟି କୁ କହିଦବୁ ମୁଁ ଧରମ ଝିଅ ହେମି। ତୁ ରହୁନ ହେଲେ ମୁଁ କହିବିନି କାଇଁ ଏମିତି ହଉଛ ଏ। ଆପ୍ ରେ ଏ- ଏରା ସବୁ କଥା ହୁଅନ୍ତି।
ହଁ ଯେ ଅଧିକ ହେଇଗଲେ ପୁଣି କୁଆଡେ କଣ କଟିଯିବ ଯଦି ଏଇଥିପାଇଁ ଡର।
ବାପ
ଦଶ ମିନିଟ୍ ର ଅଧିକ ସେ ନେବେନି ବି। ହୁଁ- ହୁଁ-ନା।
ଆଣ୍ଟି କଣ କହିଲା?
ଦଶ ମିନିଟ୍ ରୁୁ ଅଧିକ କନେ ଏଠି ପଳିଆ।
ନା ଦଶମିନିଟ୍ ହିଁ ତୋ ଟୋଟାଲ୍‌ ହେଇଛି ଆଉ।
ହଁ ପରା।
ଆଣ୍ଟି କଣ କହୁଛନ୍ତି?
ଜାଣିଛୁ ବର୍ଷା ହେରିକା ସମସ୍ତେ ଲାଇବ୍ରେରୀ ବି ଜଏନ୍ କଲେଣି। ଭାଇ ମୋତେ ତ ଭାରି କାନ୍ଦ ମାଡୁ ଛି।
କାଲି ମୁଁ ଏତିକି ଶୋଦଣା ଶୁଣି ଛି, କାଲି ମୁଁ ଏତେ ଶୋଧଣା ଶୁଣିଛି ଏ ଯେ ଏସ୍‌ ଏସ୍‌ ସିଜେଲ୍ ଟା ପକେଇ ପାଇଲିନି ବୋଲି। ଏତେ ଶୋଧଣା ଶୁଣୁଛି କାନ୍ଦି କାନ୍ଦି ମୋ ଦିନ ଯାଇଛି। ମାନେ ମୁଁ ଏତେ କାନ୍ଦୁଛି ଏତେ କାନ୍ଦୁଚି ଲିଟରାଲି ମୋ ସାଇର୍ଟ୍ରିକ୍ ଅମ୍ଳ ପୁରା ଥିଲେ ସେଇ ଯିବ ନା?
କମଳ
ସାଇଟ୍ରିକ୍ ଅମ୍ଳ।
ଓ ସାଇର୍ଟ୍ରିକ୍‌ ଅମ୍ଳ। ହଉ ତାହେନେ ମୁଁ ରଖୁଛି ଆଁ। ମୁଁ ଗୋଟେ କାମ ଅଛି।
ହଁ ହଉ ହଉ ହଉ ରଖୁଛି ତାହେଲେ।